ହାଲୋ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆପଣ କଣ କରୁ, ଆପଣ କଣ କରୁଛନ୍ତି?
ମୁଁ ବସିଛି।
ଆଚ୍ଛା। ଆଉ କିଛି
ନାଇଁ ସନ୍ଧ୍ୟା ଦେଲି, ଭାଗବତ ପଢିଲି, ଛୁଆଙ୍କୁ ଜଳଖିଆ ଦେଲି, ବସିଛି ଆଉ।
ଆଚ୍ଛା ଆଛା ବହୁତ ଭଲ ବହୁତ ଭଲ ଭାଗବତ ଆପଣ ପଢି ଜାଣିଛନ୍ତି।
ହଁ ଭାଗବତ ପଢେ।
ଆପଣଙ୍କ ଭାଗବତ ବିଷୟରେ ବହୁତ ଜ୍ଞାନ ଧର୍ମ ବିଷୟରେ।
ନାଇଁ ଭାଗବତ ବିଷୟରେ ଜ୍ଞାନ ନାଇଁ, ଏବେ ତ ପଢିଛି। ପଢୁଛି ଭୁଲି ଯାଉଛି କିନ୍ତୁ ଠାକୁରଙ୍କୁ ଟିକେ ଭଲ ଲାଗେ ପଢିବା ପାଇଁ ସବୁସ୍ତୁତି, ଏକା ସବୁ ଆଉ।
ଆଜ୍ଞା। ବହୁତ ଭଲ। ଆପଣଙ୍କର ମାନେ ପିଲାପିଲି କଣ ଅଛନ୍ତି ନା କଣ କୋଉଠି?
ହଁ ପୁଅଟେ ଝିଅଟେ।
ଆଛା ସେ ପଢ଼ୁଛନ୍ତି ବୋଧେ
ନାଇଁ ନାଇଁ ପୁଅ ଜବ୍ କରୁଛି ସେ ଭୁବନେଶ୍ୱର ରେ ଜବ କରୁଛି, ଝିଅ ବି ଗୋଟେ ଆଇଟସେକ୍ଟରେ ଜବ୍ କରୁଛି। ହଜବେଣ୍ଡ ବି ଜବ୍ କରୁଚନ୍ତି।
ଆଜ୍ଞା ଆଜ୍ଞା ବହୁତ ଭଲ ଆପଣଙ୍କ ପରିବାରରେ ସମସ୍ତେ ଜବ୍ କରୁଛନ୍ତି ଆଉ।
ଆଚ୍ଛା। ହିଁ ହିଁ
ଆପଣ ଖାଲି ଏକା ରହିଗଲେ ଆଉ।
ହଁ ସେମାନଙ୍କ କଥା ବୁଝାବୁଝି କରିବାକୁ ଜଣେ ରହିବା ଦରକାର, ଇଏ ଯିବ, ସିଏ ଆସିବ, ସିଏ ଖାଇବ ଏମତି ସବୁ, ସମସ୍ତେ ପଳେଇଲେ ଘର ଟା ବିଗିଡି ଯିବ।
ନିଶ୍ଚିନ୍ତ ନିଶ୍ଚିନ୍ତ। ଘରକୁ ପୁଣି ଜଣେ ବି ରଖିବା ପାଇ ପଡ଼ିବନା
ହଁ ହଁ।
ଅଙ୍କଲ କୋଉଠି ଜବ୍ କରିଛନ୍ତି?
ଆ ସେ ପାୱାରହାଉସ ରେ ଏଲେକ୍ଟ୍ରିକ ଡିପାର୍ଟମେଣ୍ଟ।
ଆଚ୍ଛା ଆଚ୍ଛା ଏଇଠି ଓଡ଼ିଶାରେ
ହଁ ହଁ ହଁ
ଆଚ୍ଛା ଠିକ୍ ଠିକ୍। ପୁଅ ଅଛନ୍ତି ଭୁବନେଶ୍ୱରେ
ହଁ ପୁଅବି ଭୁବନେଶ୍ୱର ରେ, ଝିଅ ବି ଭୁବନେଶ୍ୱରେ
ଝିଅ ଆଇଟିସେକ୍ଟର ରେ କାମ କରୁଛନ୍ତି।
ହଁ ହଁ ଇନଫୋସିସ୍ ରେ।
ଇନଫୋସିଟି ଆମ ଭୁବନେଶ୍ଵର ପଟିଆ
ହଁ ହଁ ହଁ
ବଢିଆ ବଢିଆ ମୋ ଅଫିସଟା ସେଇଠି।
କୋଉଠି ଅଫିସ ଟା?
ଡି ଏଲ୍ ଏଫ୍।
ଡି ଏଲ୍ ଏଫ୍ ହଁ ହଁ ହଁ ସେଇଠିତ
ସେ ଏପଟ ସେପଟ
ହଁ ଏପଟ ସେପଟ, ବିଏଲଏଫେ ଜବ୍ ନାଁ?
ଜବ୍ କରିଚି ଆଜ୍ଞା।
ଅଁ ହଁ।
ପ୍ରେଜେସ୍ କରିଚି
ଆଚ୍ଛା।
ବହୁତ୍ ଭଲ ଏବେ ଗୋଟେ ଆପଣ କେମିତି ରୋଷେଇ ବାସ ଆଜି କଣ ଆପଣଙ୍କର?
ଉ ରୋଷେଇ କରିଥିଲି ଅରୁଆ ଭାତ ଗୁରୁବାର ଅରୁଆ ଭାତ କରିଥିଲି ଡାଲି ପନିର୍ କରିଥିଲି ପାମ୍ପଡ଼ ଆଉ ତେଲରେ ଛାଣିକି ଛାଣି ନଥିଲି ସେକି ଦେଇଥିଲି।
ହୁଁ।
ହଁ ବେଶୀ ତେଲ ଗୁଡ଼ା ଇଆଡ଼େ ପନିର୍ ଫନିରୀ ଛଣା ହେଲା ଟିକେ ତେଲ ଅଧିକ ହେଇଗଲା ଇଆଡ଼େ ବାମ୍ପଟା ସେକି ଦେଇଥିଲି।
ଆଚ୍ଛା ଆଚ୍ଛା ବହୁତ୍ ବଢ଼ିଆ। ଆଉ ମତେତ ଭୋକ ହେଲେ ମୁଁ ଖାଲି ରୁଟି ଖାଇଯାଉଚି।
ହେ-ହେ-ହେ
ଦିଦି ରାନ୍ଧିକି ଦେଲା
ଆଚ୍ଛା ଏବେ କୁଆଡ଼େ ଯାଇଥିଲେ ନା କଣ?
ଏବେ ଆସିଲି ଅଫିସରୁ।
ଅଫିସରୁ ଆସିଲା ପରେ ପୁଣି କିଛି କାମ ନାଇଁ ଖାଇଦେଲା ମାନେ ରେଷ୍ଟ ନବ ତାପରେ ପୁଣି ସକାଳୁ ଅ ଫିସ୍ ନା ଅଫିସ୍ କାମ କିଛି ଥାଏ ରାତିରେ? ଆଚ୍ଛା।
କରିବା ପାଇଁ ପଡ଼ବା ଟେନସନ୍ ଆଉ ମୁଁ ପ୍ରାୟେ ଟିକିଏ ଫ୍ରି ହୋଇପାରେ ଏଇ ସାତଟାରୁ ଟିକେ ନଅଟା ଆଙ୍କେ ଫ୍ରି ହେବି ତାପରେ ପୁଣି ଯୋଉଆକୁ ସେୟା ହେଇଯିବ।
ଅଁ ହୁଁ।
ପୁଣି ଏଗାରଟ ସାଢେ ଏଗାରା ବାରଟାଙ୍କା କାମ ପୁଣି ସକାଳେ ଦଶଟାରେ ଉଠିକି ଯିବାକୁ ପଡ଼ିବ।
ଓଁ ହୁଁ ଆପଣ କଣ ବ୍ୟାଚ୍ଲରନା
ବ୍ୟାଚ୍ଲର୍ ମୁଁ ଏତେ ଛୋଟ ପିଲା ମତେ ଜଷ୍ଟ ଖାଲି ପଚିଶି ବର୍ଷ।
ଅଁ ହୋ ଆଁ ମୋପୁଅତ ତେଇଶି ବର୍ଷ।
ହଁ ଆଉ କଁ
ସେ ପାଠ ସରିଲା ଚାକିରି ପାଇଗଲା ଝିଅବି ପାଠ ସରିଲା ଚାକିରି ପାଇଗଲା ସେ ଏ ମାନେ ଏଇ ମାନେ ସର ସରୁ ମିଳିଯାଏ ଚାକିରି ଭଲ ଇଏରେ ପାଇଯାଆନ୍ତି ଆଉ।
ନିଶ୍ଚିନ୍ତ ଭଲନା।
ଆଉ ଘରେ ସବୁ କିଏ କିଏ?
ଘରେ ସେମିତି ସମସ୍ତେ।
ବାପା ମା ଭାଇ ଭଉଣୀ ସମସ୍ତେ?
ଏବେତ ରଜ ଗଲା କୁଆଡ଼େ ବୁଲାବୁଲି ସବୁ କଣ କରିଚନ୍ତି ନା ନାଇଁ?
ନାଁ ରଜ ଗୋଟେ ଦିନତ ଥିଲା ଆମର ଛୁଟି ଫାଷ୍ଟ ରଜ ଦିନ ରବିବାର ରହିଥିଲା। ଆଉ ସେଏ ମନ୍ଦିର ପକେଇଥିଲ ଆଉ କୁଆଡ଼େ ବୁଲିବା ପାଇଁ ଯା ଆମ ଦିଇ ଦିନ୍ ଅଫିସ୍ ଖୋଲା ଥିଲା।
ଉଁ ହୁଁ।
ଗୋଟେ ଦିନ ଥିଲା କିନ୍ତୁ ଗୋଟେ ଦିନ ସଣ୍ଡେ ପଡ଼ିଗଲା।
ହଁ।
ଆଉ ଆପଣ କୁଆଡ଼େ ଯାଇଚନ୍ତି ରଜରେ ବୁଲିବା ପାଇଁ?
ରଜରେ ଝିଅ ପ୍ରଥମ ଦିନ ତ ଏଇଠି ବୁଲାବୁଲି କଲୁ, ଦ୍ଵିତୀୟ ଦିନ ଗାଁକୁ ପଳେଇଲୁ। ଆଉ ସେଠି ପୁରୀ ଆସିକି ଟିକେ ବୁଲାବୁଲି କରି ଜଗନ୍ନାଥ ଦର୍ଶନ କଲୁ, ଏମିତି ହରଚଣ୍ଡି ସବୁ ବୁଲାବୁଲି କଲୁ। ତାପରେ ପଳେଇ ଆସିଲୁ, ଏବେ ଯାଇଥିଲୁ ରବ ରବିବାର ଦିନ ଏଇ ଗତ ରବିବାର ଦିନ ଯାଇଥିଲୁ ଘଟଗାଁ ତାରିଣୀ।
ଏ ଭିଡ଼ରେ କଣ ଜଗନ୍ନାଥ ଦର୍ଶନ କରିପାଇଲେ?
ହଁ। ଭିଡ ତ ଯୋଉ ଧର୍ଯ୍ୟ ସହିତ ଦେଖିବାକୁ ପଡିଲା, ଅପେକ୍ଷା କଲୁ କଲୁ କଲୁ ସାଢେ ସାତ ସନ୍ଧ୍ୟା ସାଢେ ସାତରେ ମାନେ ଏ ଟିକେ ଲେଟ୍ ହବ ପଛ ଦର୍ଶନ , ଯେତେବେଳେ ତ ଗଲେ ଭିଡ ପ୍ରଭୁଙ୍କ ପାଖେ ଯେତେବେଳେ ଗଲେ ଭିଡ।
ହଁ ବା ଏବେ ଟିକେ ଭିଡ ହେଇଯାଉଛି।
ହଁ ଏବେ ତ ସ୍ନାନ ପୂର୍ଣ୍ଣିମା ଠାକୁର ନାହାନ୍ତି ଆଉ।
ହଁ ଏବେ ତ ଠାକୁର ଅଣସର ଘରେ ଅଛନ୍ତି ନା।
ହଁ।
ଏକାଥରେ ଭାରିବେ ବୁଲିବାକୁ ଯିବେ ଆଉ।
ହୁଁ।
ରଥକୁ ଯିବେ?
ରଥକୁ ବହୁତ ଭିଡ ହୁଏ, ଭିଡକୁ ଇଚ୍ଛା ହଉନେଇ।
ଠିକ୍ ଠିକ୍।
ବହୁତ ଭିଡ ହଉଛି ଇଚ୍ଛା ହଉନି ଆଉ।
ଏତେ ବାଟ ଆମେ ଯାଇପାରିଆନି ଆଉ।
ହୁଁ। କିନ୍ତୁ ରଥଯାତ୍ରା ଦିନ ନଗଲେ, ମଧ୍ୟ ଯୋଉ ରଥରୁ ବାହୁଡା ଭିତରେ ଯୋଉ ଗ୍ୟାପ୍ ଟା ଥାଏ ଯୋଉ ଉ ନଅ ଦିନର ଗ୍ୟାପ୍ ଟା ଯୋଉ ଥାଏ ସେଇ ଭି ଭିତରେ ଗୋଟେ ଦିନ ଯାଇକି ଆଡପ ମଣ୍ଡପ ଦର୍ଶନ କରୁ ଆମେ, ପ୍ରତିବର୍ଷ ଯାଉ। ଆଡ଼ପ ମଣ୍ଡପରେ ଦର୍ଶନ କରି ଅଭଡ଼ା ଖାଇକି ଆସୁ।
ହ ତମେ ଟିକେ କଥା ହଉନ, କୁହ ମୁଁ ଟିକେ କଥା ହେଇ କହୁଚି ଦଶ ମିନି ଆଉ ତାପରେ
ଦର୍ଶନ କରିଦେଇକି ଆସିବୁ ଆଉ।
ସୁନାବେଶ ଦେଖିଆକୁ ଯିବେ?
ସୁନାବେଶ ହ ନାଇଁ ସେଇ ଏଇ ଯଦି ଆଗରୁ ପଳେଇବୁ, ଆଉ ସୁନାବେଶକୁ ଯିବୁନି। ଯଦି ସୁନାବେଶକୁୁ ଯିବୁ, ତାହେଲେ ଆଗରୁ ଯିବୁନି ପ୍ଲାନିଂ ଅଛି ଦେଖିବା ଆଉ।
ଦର୍ଶନ କରିବାରେ ଅଛି ଯେମିତି ବି ହଉ।
ହଁ ଦର୍ଶନ କରିବାର ଅଛି, ଜଗାକୁ ଟିକେ ଦେଖିବାର ଅଛି। ଯେତେ ଦେଖିଲେ ବି ଇଛା ହୁଏ, କିନ୍ତୁ ଜଗା ତ ବହୁତ କଷ୍ଟ ଦଉଛି ଦେଖିଆ ପାଇଁ ଆଉ।
ଠିକ୍ ଠିକ୍। ଜଗାର ବହୁତ ମହତ୍ତ୍ୱ ଅଛି।
ହୁଁ।
ଯେତେ ବି ଆ ଆଗ ଲାଗିଲେ ବି, ଲାଇନରେ ଠିଆ ହୋଇଥିଲୁ ଧାଡିରେ। ଠିଆ ହେଲେ ବି ଇଚ୍ଛା ହବ, ଡେରି ହଉ ପଛେ ଦେଖିକି ଯିବା।
ହଁ- ହଁ।
ଜଗାର ଏଇଟା ହଉଛି ମହାତ୍ମ।
ହୁଁ- ହୁଁ।
ଖୁସି ଲାଗେ ଯେ ଆନନ୍ଦ ଲାଗେ ଦେଖିଆ ପାଇଁ।
ହୁଁ ଜଗାକୁ ଦେଖିଲେ ଭାରି ଖୁସି ଲାଗେ। ଠାକୁର ଭକ୍ତ ଲୋକ ଟିକେ ଠାକୁରଙ୍କେ ଦେଖିଲା ଠାକୁରଙ୍କ ପାଇଁ ଭାବ ଅଲଗା।
ଆଉ ବର୍ଷକୁ ଗୋଟା ଥର ସ ସେ ଦୁଇଶହ କୋଟି କାର ଯିବ ସେ କାର୍ ପୁଣି ଆଣି ଫୋପଡ଼ା ହେବ।
ହଁ ଦୁଇ ହଁ ହଁ ହଁ ହଁ।
ବାସ।
ଏମିତି କାର କିଏ ଚଢୁଛି ଥରେ ଦୁଇଶ କୋଟିର କାର ଚଢିବ ସେ କାର ପୁଣି ଭଙ୍ଗା ହବ ପୁଣି ପର ବର୍ଷକୁ ପୁଣି ଆଉ ଗୋଟେ ନୂଆ କାର୍ ହବ। ଏମିତି କିଏ ଚଢୁଛି ମାଲିକ ସିଏ ମାଲିକ।
ସେ ହଉଛି ମାଲିକ ସେ ଦୁଇଶହ କୋଟିର କାର୍ କାହା ପାଖରେ ଅଛି।
କାହା ପାଖେ ଅଛି। ପୁଣି ଯାହା ପାଖେ ଅଛି ସେ ରଖୁଛି ଆହାର ତ ଭଙ୍ଗା ହେଇଯାଉଛି।
ଆଉ ଖାଲି ଯିବ ଆଠ ଦିନ ଭିତରେ ପୁଣି ଭଙ୍ଗା ହେଇଯିବ।
ହଁ।
ସରି ନଅ ଦିନରେ ପୁଣି ଠାକୁର ଆସିଲେ ଦା ରହିଲେ ପୁଣି ଭଙ୍ଗା ହେଇଗଲେ।
ହାଇ ହୋଲି।
ସେମିତି କାର୍ କେବଳ ମାଲତା ଯିଏ ମାଲିକ ସିଏ ହିଁ ଚଢିବ।
ହୁଁ ହୁଁ ହୁଁ।
ଦେଶ ଚଳଉଚି ଯିଏ।
ଆମେ ଓଡ଼ିଶା ସଂସ୍କୃତି ଆମ ଜଗନ୍ନାଥ ଦେଶ ଆମର ଆଉ। ଜଗନ୍ନାଥ ସଂସ୍କୃତି ଆମର ଜଗନ୍ନାଥ ସଂସ୍କୃତି ହୁଁ।
ଓଡ଼ିଆକୁ ସମ୍ମାନ ଦେବା ବା।
ତେଣୁ ଆମର ଜଗନ୍ନାଥ ସଂସ୍କୃତି ଆଉ।
ସେଥିପାଇଁ ଆଉ। ଆଉ କେବେ ଯାଇଥିଲେ କୋଣାର୍କ ଯାଇଛନ୍ତି।
ହଁ କୋଣାର୍କ ଯାଇଛି। ଗତ ବର୍ଷ ଯାଇଥିଲି କୋଣାର୍କ କୋଣାର୍କ ରାମଚଣ୍ଡୀ ସେଇଠି ଆମେ ରୋଷେଇ କରିୁଥିଲୁ ଖାଇ ପିଇକି ଆସିଥିଲୁ।
ହଉ ସେଇ ରାମଚଣ୍ଡିରେ ବହୁତୁ ଭଲ।
ହୁଁ ସେଇଟା ଗୋଟେ ଭଲ ପିକିନିକ୍ ସ୍ପଟ।
ହୁଁ ମ। ରାମଚଣ୍ଡି କାହିଁକି ଆମର ସେଠି ଆମିଷ ଭୋଜନ ହୁଏ।
ହୁଁ ହୁଁ।
କଣ ପାଇଁ ହୁଏ ସେଠି?
କଣ ପାଇଁ ଯଦି ହୁଏ ଜାନିନୀ କିନ୍ତୁ ଆମିଷ ହୁଏ। ଆମିଷ ହୁଏ ତା ଦେହରେ ବେଲପତ୍ର ପଡିଥାଏ।
ବେଲ ପତ୍ର ପଡ଼ିଥାଏ କିଛି ମହାତ୍ମ୍ୟ ଅଛି ନା।
ହୁଁ। ସେ ଆମିଷ ହୁଏ କିନ୍ତୁ ଆମିଷରେ ବେଲପତ୍ର ବଢିଥାଏ। କୁଆଡ଼େ ସବୁ ବାହାରେ ବୁଲାବୁଲି କରିଛନ୍ତି।
ବାହାରୁ ମୁମ୍ବାଇ ଯାଇଛି।
ହୁଁ।
ମୁମ୍ବାଇରେ ଯା ଯା ଯାଗା ଆସି ବୁଲି ଦେଇଛି ଆଉ। ଆସାମ ଯାଇଛି ଗୌହାଟୀ।
ହୁଁ।
ହଁମାଇଁଙ୍କ ରୁ ସେତିକି ନାଗାଲାଣ୍ଡ ବାସ ସେତିକି।
ଆଚ୍ଛା ଆଚ୍ଛା।
କୁଆରେ ଯାଇନି ବାହାରକୁ।
ମହାକୁୁମ୍ଭ ଯାଇଥିଲ।
ମହାକୁମ ନା।
ଆମେ ଯାଇଥିଲୁ।
ବହୁତୁ ଭିଡ଼ ରୁହେନା ସେଥିପାଇଁ ଆମେ ଯାଉନା।
ହେଟା କହିଲେ ଶହେ ଚଉତିରିଶି ବର୍ଷରେ ପଡୁଛି ଶହେ ବତିରିଶି ବର୍ଷରେ।
ଶହେ ହଁ ଶ ଶହେ ପଚ ଥରେ ପଡ଼ିବ।
ହଁ ପଳେଇଲୁ ପଳେଇଲୁ କିନ୍ତୁ କଷ୍ଟ ଯଦିଓ ହେଇଛୁ କିନ୍ତୁ ଭଲରେ ସୁରକ୍ଷିତ ରେ ଆସିଛୁ। ଚୋରି ହେଇନି କିଛି ହେଇନି ହଇରାଣ ହେଇଛୁ କିନ୍ତୁ ପଳେଇ ଆସିୁଛୁ ଭଲରେ।
ଚୋରି ହେବା କଥା ଉ ଆପଣ ଯାହାକୁ ରକ୍ଷା କରିଦେଇଛି ବଞ୍ଚେଇ କେମନ୍ତୁ ଠାକୁରଙ୍କ ଦେ
ହଁ ହଁ।
ଚରିତ ହୁଏ ନିଶ୍ଚିନ୍ତ।
ହୁଁ।
ଜାଣିଚି ଭଲସେ ଚୋରି ହୁଏ। ଆଉ ସବୁ।
ଶାଶୂ ଭଲ।
ଆଛା ହଉ ଠିକ୍ ଅଛି। ହଉ ଟିକିଏ ମୋ ଟିକିଏ କାମ ଆସିଲାଣି ମୁଁ ଟିକିଏ କାମ ସାରିଦିଏ ଆପଣଙ୍କ ସହିତ କଥା ହେବି।
ହଉ ଓକେ ମୁଁ କଲ୍ କରିବି।
ଆଜ୍ଞା ଆଜ୍ଞା।
ଓକେ।